ହଁ ସାଙ୍ଗ କଣ କରୁଛ?
ଏଇ କିଛି ନାଇଁ ବସିଥିଲି ମାମା ରୋଷେଇ କରୁଛନ୍ତି ଭୋକ ବି ଲାଗିଲାଣି।
ଖାଇନ?
କଣ କହିଲ?
ମୁଁ କହିଲି ଖାଇନାହଁ।
ନାଇଁ ରୋଷେଇ ସରିନି ଚାଲିଛି। ଆଉ ତମେ କଣ କରୁଛ?
ମୁଁ ଏଇ ବସିଛି।
ଆଚ୍ଛା ଖାଇସାରିଲଣି?
ହୁଁ ଖାଇ ସାରିଲେଣି।
ଓ ହୋ କଣ ଖାଇଲ?
ପରଟା ଆଳୁ କସା।
ଭଲ ଆଉ ମାନେ ବର୍ଷା ପାଗକୁ ପରଟା ଆଉ। ଆଉ ଓଡିଶା ବିଷୟରେ କେତେ କଣ ସବୁ ଜାଣିଛ କୁହ।
ଓଡିଶା ବିଷୟରେ ଆରେ ମୁଁ ତ ଓଡିଶା ଓଡିଆ ଜନ୍ମ ଠାରୁ ଏଇଠି ତୁ କଣ ଜାଣିବାକୁ କଣ ଚାହୁଁଛୁ କହ?
ହ ମୁଁ କଲେଜ ପ୍ରୋଜେକ୍ଟ ପାଇଁ ଓଡିଶା ଉପରେ ଲେଖୁଛି ତ ତ ତମେ କିଛି କହିବ ଯଦି ତାକୁ ବି ମିଶେଇ ଦିଅନ୍ତି।
ଠିକ ଅଛି ବଢିଆ ଓଡିଶା ହଉଚି ଭାରତର ପୂର୍ବ ଉପକୂଳ।
ଆଛା ରାଜଧାନୀ ଭୁବନେଶ୍ୱର ନା?
ହଁ ଭୁବନେଶ୍ଵର କୁ ମନ୍ଦିର ମାଳିନୀ ସହର କୁହାଯାଏ ବି।
କାହିଁକି ମାନେ କେତେ ମନ୍ଦିର ଅଛି କି ସେଠି ଏମିତି?
ପୁରୁଣା ସମୟରେ ସାତଶହ ରୁ ଅଧିକ ମନ୍ଦିର ଥିଲା ଏବେ ବି ପାଆଁଶହ ରୁ ଅଧିକ ମନ୍ଦିର ରହିଚି ସେଠି।
ଓହୋ ଆଚ୍ଛା ସବୁଠୁ ପ୍ରସିଦ୍ଧ ମନ୍ଦିର କେଉଁଟା?
ସବୁଠୁ ପ୍ରସିଦ୍ଧ ମନ୍ଦିର ହଉଚି ଲିଙ୍ଗରାଜ ମନ୍ଦିର ଏଗାର ଶତାବ୍ଦୀର ଶିବଙ୍କ ଙ୍କ ମନ୍ଦିର ଏଗାରଶହ ଶତାବ୍ଦୀର
ଆଚ୍ଛା। ଆଉ ଆରେ ଲିଙ୍ଗରାଜ ମନ୍ଦିରରେ ତମେ କେବେ ଯାଇଚ?
ହଁ।
ଭଲ ଆଉ। ଶିବଙ୍କ ମନ୍ଦିର ବୋଧେ?
ହଁ ଲିଙ୍ଗରାଜ ମନ୍ଦିର ହଉଛି ଶି ଶିବଙ୍କ ମନ୍ଦିର।
ଆଉ ପୁରୀ ଜଗନ୍ନାଥ ମନ୍ଦିର?
ହଁ ଚାରିଧାମ ମୋ ଭିତରେ ଗୋଟେ। ରଥଯାତ୍ରା ପାଇଁ ବିଖ୍ୟାତ।
ହଁ ଆଗକୁ ତ ରଥଯାତ୍ରା ଆସୁଚି। ବହୁତ ଉ ମାନେ ଧୁମଧାମ ରେ ପାଳନ ଭଲ ହବ ଆଉ।
ଆଷାଢ! ଆଷାଢ ମାସରେ ଜୁନ ଜୁନ - ଜୁଲାଇ ଲକ୍ଷ ଲକ୍ଷ ଲୋକ ଆସନ୍ତି ଜୁନ୍ ଜୁଲାଇ ରେ ହେଇଥାଏ।
ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ଭାଇ ଭଉଣୀ ନା?
ହଁ ଠିକ୍ କଥା କାଠ ମୂର୍ତ୍ତି। ପ୍ର ପ୍ରତି ବାର ବର୍ଷରୁ ଉଣେଇଶ ବର୍ଷରେ ନବକଳବର ହୁଏ।
ଓ ଆଚ୍ଛା ଆଉ ତାହେଲେ କୋଣାର୍କ କଥା କଣ କୁହ?
କୋଣାର୍କ ସୂର୍ଯ୍ୟ ମନ୍ଦିର- ତେରଶହ ଶତାବ୍ଦୀ ନରସିଂହ ଦେବ ତିଆରି କରିଥିଲେ।
ହଁ। ଏଇଟା ୟୁଏନଏସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ନା?
ହଁ ଉଣେଇଶହ ଚଉରାଶୀ ରେ ଘୋଷିତ ହୋଇଥିଲା ରଥ କାଠରେ ତିଆରି। ରଥ ଆକାରରେ ତିଆରି।
ଓହୋ ମାନେ କଣ ପୁରା- ରଥ ଯେମିତି- ଦେଖାଯାଏ ପୁରା ସେ ସେମିତି।
ହଁ ସୂର୍ଯ୍ୟ ମନ୍ଦିର ରଥ ଆକାରରେ ତିଆରି ହେଇଚି।
ଚବିଶ ଟା ଚକ ଅଛିନା?
ହଁ ପ୍ରତିଚକ ଚକ ସୂର୍ଯ୍ୟଙ୍କ ଘଡି ପରି। ସମୟ
ଓହୋ ଆଚ୍ଛା। ଓଡିଶାର ପୁରୁଣା ନାଁ କଣ ଥିଲା?
ଓଡିଶାର ପୁରୁଣା ନା କଳିଙ୍ଗ ମହାଭାରତରେ ବି ନାଁ ଅଛି ଆର। ।
କଳିଙ୍ଗ ଯୁଦ୍ଧ କଥା ଶୁଣିଛି।
ହଁ ଖ୍ରୀଷ୍ଟ ପୂର୍ବ ଦୁଇଶହ ଏକଷଠି ରେ ଅଶୋକ ସମ୍ରାଟ।
ହଁ ଆଚ୍ଛା। ତାପରେ ସେ ବୌଦ୍ଧ ହୋଇଗଲେ ନା?
ସେ ତ ମୋରଶାନ୍ତିଷ୍ଟପସେଇଠି ଅଛି।
ଓହୋ। ଭଲ ଓଡିଶାର ଭାଷା କଣ ଓଡିଆ?
ଓଡିଆମାତୃ ଭାରତର ଛଅଟି ଶାସ୍ତ୍ରୀୟ ଭାଷା ଭିତରେ ଓଡିଆ ହଉଛି ଗୋଟେ ଆଛା।
ଓ ହୋ। କେବେ ଶାସ୍ତ୍ରୀୟ ମାନ୍ୟତା ମିଳିଲା ଓଡିଶାକୁ?
ଦୁଇ ହଜାର ଚଉଦ ମସିହାରେ ଶାସ୍ତ୍ରୀୟ ମାନ୍ୟତା ମିଳିଲା।
ଓଡ଼ିଶୀ ନୃତ୍ୟ ବି ପ୍ରସିଦ୍ଧ।
ହଁ ଭାରତର ଆଠଟି ଶାସ୍ତ୍ରୀୟ ନୃତ୍ୟ ଭିତରେ ଗୋଟେ।
ଏହା ମନ୍ଦିରରୁ ଆରମ୍ଭ ହୋଇଇଥିଲା ନା?
ହଁ ମ ହଁ ମ। ମହାରି ନୃତ୍ୟ ଭାବେ ଜଗନ୍ନାଥ ମନ୍ଦିରରେ ଆରମ୍ଭ ହୋଇଥିଲା।
ଓ ଆଛା ମାନେ ପୁରୀ ଜଗନ୍ନାଥ ମନ୍ଦିରରେ ହିଁ ଆରମ୍ଭ ହେଇଥିଲା?
ହୁଁ ଓଡିଶାର ଲୋକନୃତ୍ୟ ଜାଣିଛୁ କି ତୁ?
ଓଡିଶାର ଲୋକନୃତ୍ୟ ହଁ ସମ୍ବଲପୁରୀ ଗୋଟି ପୁଅ ଛଉ। ଡାଲ ଖାଇ। ଏସବୁ ହଉଚି ଓଡିଶାର ଲୋକ ନୃତ୍ୟ।
ସମ୍ବଲପୁରୀ ଶାଢ଼ୀ ମୁଁ ଦେଖିଚି ଲାଲ କଳା।
ହଁ ଇକତ ବୁଣା।
ଆଉ ତାକୁ ଜିଆଇ ଟ୍ୟାଗ ମଧ୍ୟ ମିଳିଛି।
ହଉ ସତରେ ନା କଣ!
ହଁ।
ଆଚ୍ଛା। ଓଡିଶାର ଖାଦ୍ୟ କଣ ପ୍ରସିଦ୍ଧ!
ପଖାଳ ଗରମ। ପଖାଳ ଗରମରେ ଖିଆ ଖିଆଯାଏ ମାର୍ଚ୍ଚ କୋଡିଏ ପଖାଳ ଦିବସ ମଧ୍ୟ ମାର୍ଚ୍ଚ କୋଡିଏକୁୁ ପଖାଳ ଦିବସ ଭାବରେ ଗଣନା କରାଯାଏ। ଛେନାପୋଡ, ରସଗୋଲା। ଡାଲମା ଖେଚଡ଼ି ଏଇସବୁ ହଉଚି ଓଡ଼ିଶାର ଖାଦ୍ୟ।
ରସଗୋଲା ତ ବଙ୍ଗଳାର ନା?
ଆରେ ନାଁରେ। ପାଖ ପାହାଳ ରସଗୋଲାକୁ ଦୁଇ ହଜାର ଉଣେଇଶରେ ଜି ଆଇ ମିଳିଚି। ଏଟା ହଉଚି ଓଡ଼ିଶାର।
ବା ମୁଁ ଜାଣିନଥିଲି।
ଜଗନ୍ନାଥଙ୍କ ପାଖରେ ଭୋଗ ଭୋଗରେ ରସ ଗଲା ବାରଶହ ଶତାବ୍ଦୀରୁ ଅଛି।
ଓ ହୋ ଆଚଛା। ଓଡ଼ିଶାର ପର୍ବପର୍ବାଣୀ ସବୁ କଣ କଣ? ଓଡିଶାରେ ତ ବାର ମାସରେ ତେର ପର୍ବ ନା?
ହଁ ବାର ମାସରେ ତେର ପର୍ବ ଯେ ସେଥିରୁ କିଛିଟା ମୁଖ୍ୟ ପର୍ବ ହଉ ଯେମିତି ରଥଯାତ୍ରା ଦୁର୍ଗା ପୂଜା ରଜ ନୂଆଖାଇ ଏସବୁ ହଉଚି
ଆଛା ରଜ ପର୍ବ କଣ?
ଝିଅ ମାନଙ୍କ ପର୍ବ। ତିନି ଦିନ ଦୋଳି ଖେଳନ୍ତି। ପିଠା ଖାଆନ୍ତି।
ଓ ଆଚ୍ଛା ନୂଆ ଖାଇ?
ପଶ୍ଚିମ ଓଡିଶାର ନୂଆ ଧାନ ଉଠିଲେ ପାଳନ କରାଯାଏ ନୂଆଖାଇ।
ଓହୋ ଓଡିଶାର ନଦୀ?
ମହାନଦୀ ବ୍ରାହ୍ମଣୀ ବୈତରଣୀ ସୁବର୍ଣ୍ଣରେଖା ଏ ସବୁ ଓଡିଶାର ନଦୀ।
ମହାନଦୀ ଉପରେ ହୀରା କୋଦ ବନ୍ଧ ଅଛି ନା?
ହଁ ସମ୍ବଲପୁରରେ ଦୁନିଆରେ ସବୁଠୁ ଲମ୍ବା ମାଟିିବନ୍ଧ।
କେତେ ଲମ୍ବା?
ପଚିଶ ପଏଣ୍ଟ ଆଠ କିଲୋମିଟର। ଉଣେଇଶ ସତାବନରେ ତିଆରି ହେଇଥିଲା।
ଚିଲିକା ହ୍ରଦ ବି ଓଡିଶାରେ ଅଛି?
ହଁ ଏସିଆର ସବୁଠୁ ବଡ ଲୁଣୀ ପାଣି ହ୍ରଦ ଏଇଟା।
ଆଛା ସେଠି ଡଲଫିିନ ଅଛନ୍ତି ନା?
ଇରାୱାଡି ଡଲଫିନ୍ ଛାତପଡ଼ାରେ ଦେଖିବାକୁ ମିଳିଥାଏ।
ଆଚ୍ଛା। ଭିତର କନିକା।
ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ପାଇଁ ମଧ୍ୟ ପ୍ରସିଦ୍ଧ।
ହଁ ମୁଁ ଶୁଣିଛି କେ ଏତେ କୁମ୍ଭୀର ପ୍ରାୟ ସେଠି ଅଛନ୍ତି?
ସତରଶହ ରୁ ଅଧିକ ଲୁଣି ପାଣି କୁମ୍ଭୀର ଥାନ୍ତି ସେଠି।
ଆଉ ସିମିଳିପାଳ?
ଶିମିଳିପାଳ ଜୈବ ମଣ୍ଡଳ ବାଘ ଅଭୟାରଣ୍ୟ। ୟୁନେସ୍କୋ ସୁକ୍ରିସ ସ୍ୱୀକୃତିପ୍ରାପ୍ତ ମଧ୍ୟ।
ଓହୋ ଓଡିଶାର ଖଣିଜ ସମ୍ପଦ?
ଲୁହା ପଥର, କୋଇଲା, ବକ୍ସାଇଟ, ମାଇକ୍। କ୍ରୋମାଇଟ ଏଇ ସବୁ ହଉଛି ଓଡିଶାର ଖଇଞ୍ଚ ସମ୍ପଦ।
ଭାରତର କେତେ ଭାଗ ମାନେ ଖଣିଜ ସମ୍ପଦ ଓଡିଶାରେ ଅଛି?
ଲୁହାପଥର ର ହଉଛି ତେତିଶ ଭାଗ। କୋଇଲା ର ହଉଛି ପଚିଶ ଭାଗ ଓଡିଶାରେ ରହିଛି।
ହଁ। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସେଥିପାଇଁ।
ଭାରତର ପ୍ରଥମ ସରକାରୀ ଷ୍ଟିଲ୍ ପ୍ଲାଣ୍ଟ ରାଉରକେଲାରେ ସ୍ଥାପିତ ହୋଇଥିଲା।
ଆଛା ଓଡିଶାର ବନ୍ଦର?
ପାରାଦୀପ, ଧାମରା, ଗୋପାଳପୁର। ଏ ସବୁ ହେଉଛି ଓଡ଼ିଶାର ବନ୍ଦର।
ଆଛା ପାରାଦିପ ସବୁଠୁ ବଡ ନା?
ହଁ ପୂର୍ବ ଉପକୂଳର ପ୍ରମୁଖ ବନ୍ଦର ହଉଛି ପାରାଦ୍ଵୀପ।
ଆଛା, ଓଡିଶାର ଜିଲ୍ଲା କେତୋଟି ଅଛି?
ତିଶ ତିରିଶଟି ଜିଲ୍ଲା ଅଛି ସବୁଠୁ ବଡ ହଉଛି ମୟୁ ମୟୂୁରଭଞ୍ଜ ଜିଲ୍ଲା।
ଆଛା ସବୁଠୁ ଛୋଟ?
ଜଗତସିଂହପୁର।
ଆଦିବାସୀ କେତେ ଭାଗ ଅଛନ୍ତି?
ପ୍ରାୟ ତେତିଶ ଭାଗ ଆଦିବାସୀ ଅଛନ୍ତି ଛବିଶ ଟି ଜନଜତି। ତୀ ଅଛନ୍ତି।
ଆଚ୍ଛା। । ହ କେଉଁମାନେ ପ୍ରମୁଖ ଅଛନ୍ତି ତାଙ୍କ ମଧ୍ୟରେ?
କନ୍ଧ, ସାନ୍ତାଳ, ଗଣ୍ଡ ସଉରା,। ଏଇ ସବୁ।
ଓଡିଶାର ରାଜ ଓଡିଶାର ରାଜ୍ୟ ପଶୁ?
ସମ୍ବର, ରାଜପକ୍ଷୀ, ନୀଳକଣ୍ଠ।
ଆଛା ରାଜ୍ୟ ଫୁଲ।
ଅଶୋକ ଫୁଲ, ରାଜ୍ୟ ଗଛ ଅଶ୍ଵସ୍ଥ ଗଛ।
ଓଡିଶା ଦିବସ କେବେ?
ଏପ୍ରିଲ ଏକକୁ ମନାଯାଏ ଉଣେଇଶ ଛତିଶ ରେ ଅଲଗା ରାଜ୍ୟ ହେଲା।
ଆଛା ତା ପୂର୍ବରୁ?
ବିହାର ଓଡିଶା ପ୍ରଦେଶର ଅଂଶ ଥିଲା।
ଓ ହୋ ଓଡ଼ିଶାର ପ୍ରମୁଖ ପ୍ରଥମ ମୁଖ୍ୟମନ୍ତ୍ରୀ କିଏ?
ହରେ କୃଷ୍ଣ ମହାତାବ ହୋଉଚନ୍ତି ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ।
ବର୍ତ୍ତମାନ ରାଜଧାନୀ କଟକ ନୁହେଁ କି?
ପୁରୁଣା ରାଜଧାନୀ କଟକ ଥିଲା। ଉଣେଇଶହ ଅଠଚାଳିଶ ରେ ଭୁବନେଶ୍ଵର ହେଇଗଲା।
ଓହୋ କଟକ କୁ କଣ କୁହାଯାଏ?
ସିଲଭରସିଟି କୁହାଯାଏ କାମ ପାଇଁ ପ୍ରସିଦ୍ଧ।
ଆ କଟକ ମାନେ ତାରକସୀ କାମ ପାଇଁ ବି ପ୍ରସିଦ୍ଧ ନା
ହଁ କଟକ ତାରକସି କାମ ପାଇଁ ମଧ୍ୟ ପସିଦ୍ଧ ହଁ କାର୍ତ୍ତିକ ପୂର୍ଣ୍ଣିମାରେ ଏସିଆ ର ସବୁଠୁ ବଡ଼ ଖୋଲା ପାଣିଜମା ହେଇ
ଆଚ୍ଛା ଓଡ଼ିଶାର ଖେଳ?
ହକି ଭୁବନେଶ୍ୱରର ହକି ହକିର ରାଜଧାନୀ।
କଳିଙ୍ଗ ଷ୍ଟାଡିୟମ୍ ରେ ବିଶ୍ୱକପ ହୋଇଛି।
ହଁ ଦୁଇ ହଜାର ଅଠର ଆଉ ଦୁଇ ହଜାର ତେଇଶ ରେ ପୁରୁଷ ହକି କପ୍ ବିଶ୍ଵକପ ହୋଇଥିଲା।
ଆଚ୍ଛା ଓଡ଼ିଶାର ଶିକ୍ଷା?
ଆଇ ଆଇ ଟି ଭୁବନେଶ୍ଵର ଏନ୍ ଆଇ ଟି ରାଉରକେଲା ଏମସ୍ ରେ ଏ ଭୁବନେଶ୍ୱରରେ ଭୁବନେଶ୍ୱରରେ ଅଛି।
ହଁ ଠିକ୍ ବହୁତ ସାହାଯ୍ୟ କଲ ଧନ୍ୟବାଦ।
ଠିକ୍ ଅଛି। ରହିଲି ସାଙ୍ଗ ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।
ବନ୍ଦେ ଉତ୍କଳ ଜନନୀ ହଁ।